ହ୍ୟାଲୋ ସୁଣ୍ ହଁ ହ।
ହ୍ୟାଲୋ।
ହଁ ଶୁଣାଗଲା ଶୁଣାଗଲା। ହଁ ହଁ ତମ ଗାଁ ରେ ପଡିଶା ଘର। ଘର ମାନେ କେମିତି ଭଲ ନା ନାଇଁ ସେମିତି ଭଲ ନାହିଁ।
ନାଇଁ ଆମ୍ ଭାରି ବହୁତ୍ ଭ
ଆମ ଗାଁ ରେ କେହି ନୁହ କେହି କାହାର ନୁହ ଜମା ଭଲ।
ଆ
ହୁଁ ଆମ୍
ମୋ ଶାଶୁ ଘର ଗାଁ ରେ ଏମିତି କିଏ କାହା ସାଙ୍ଗରେ ମତଲବ ନାହିଁ।
ଓହ ଏକଦମ ଭଲ ଲାଗୁନଥିବ ତମେ ଗୋଟେ ଏକା ରହୁଥିବ ଗୋଟେ କିଏ ଗୋଟେ ଲେଡିଜ୍‌ ମାନଙ୍କ ସହିତ କଥା ହବାକୁ ଇଛା ହବ ନା ନାଇଁ।
ଗୋଟେ ଲୋକ କଣ କହିଲେ ଏକୁଟିଆ ହିଁ ମାନେ ମଧୁର କହିବାରେ ଏକୁଟିଆ ରହିବ ବୋଲି ଏପଟେ ଲୋକ କିଏ ଭଲ ନୁହନ୍ତି
ଆମର ବି ଏଠି ଶାଶୁ ଘରେ ସାଇଡ ଘର ଭଲ ନୁହଁନ୍ତି ଫ୍ରଣ୍ଟ ଘର ନାହିଁ କି ତାଙ୍କ ସାଇଡ ଆମେ ଶାଶୁ ବୋହୂ ଯାଇକି ବାହାରେ ଅନେଇଥିବୁ ଏମିତି ରାସ୍ତାକୁ ଅନେଇଥିବୁ କେହି ଯାଉନଥି ଟେ କାହା ଘର ଖୋଲାଇନଥିବ କିଛି ନାଇଁ
ହୁଁ ଏପଟେ ବି ସେମିତି ସମସ୍ତେ ସମସ୍ତଙ୍କ ଘର ଭିତରେ ଗେଟ୍ ଦେଇକି ପଶିଲେ
ପିଲା ମାନେ ଗୋଟେ ଶାନ୍ତି ଲାଗେ ଖୁସି ଲାଗେ।
ଶାନ୍ତି ଲାଗେ ଆମ ପଟେ ଟ ନାଉ ସମସ୍ତେ ସମସ୍ତଙ୍କରେ ମାନେ ଏମିତି କିଏ କହନ୍ତି ଯିଏ କହିବ କି ସମସ୍ତେ ମାନେ ନିଜ ଘର ଲୋକ କିଏ କାହା ଘରେ ବସା ଉଠା ସବୁ
ଅଁ ହଁ। ମୋ ଆଈ ଘରେ ବି ଯେମତି ମାନେ କାହାର ଯଦି ପିଠା ମାନେ ମୁଁ ଯାଇଥିବି ନା ମାମୁ ମତେ ପିଠା ଦେବେ ଦି ତିନି ଜଣ ମିଶିକି ରୋଷେଇ ମାନେ କରିବେ ପିଠା କେ ସବୁ ଅଧିକ ବାହାଘର ହେଲ ହେଲେ ହେଲ୍ପ
ଅଁ ହଁ। ଏପଟେ ଏମିତି ନାଇଁ ଜେ ଯାହା କାମ ଜେ ଯା ହେଲା ନା କର ତାପରେ ଏପଟେ ଲୋକ କଣ ଦେଖ ଆମ ଘର ଗୋଟେ କାମ ହେଇଛି ଆମେ ଯଦି ପାଞ୍ଚ ଜଣ ଡାକିବା ତାହେଲେ ସିଏ ଆସିବେ ଖୁସି ଆସଇକି କରିବେ ଏପଟେ ଲୋକ ସେଇଭଳିଆ ନୁହେଁ ଏ ସି କହି କିଏ କାହାକୁ ଡାକିବେନି
ଆମର ଭଲ ଲାଗୁନି ସବୁବେଳେ ହେଲି ବାଡେଇ ସେଠି ହଉଥିବ ଆମେ କେଉଟା ଆସିଲେ ଏମିତି କଥାବାର୍ତ୍ତା ହୁଅନ୍ତୁ କି କଣ କରନ୍ତୁ କିଛି ନାଇଁ ବିରକ୍ତ ଲାଗିବ ଗୋଟେ ସେ ମଥିରେ ଗୋଟେ ରହିଲେ ଖୁସି ଲାଗିବ। ତମକୁ ବିଲ୍ ବିରକ୍ତ ଲାଗୁଥିବ ଏକା ଏକା ରହୁଛ ନା
ଏକା ନା କିଛି ମାନେ ଏଇଠି ସାଙ୍ଗସାଥି ଭଲ ମନ୍ଦ କେହି ନାହାନ୍ତି।
ଜଣେ ରହିଗଲେ ହଁ ଭଲ ଲାଗନ୍ତା ଶାଶୁ ବି ଥାନ୍ତେ ବି ଯଦି ଶାଶୁ ଥିଲେ ବି ହଁ ଭଲ ଲାଗନ୍ତା ତ ସମସ୍ତେ ପୁଅ
କି ସମସ୍ତେ ମିଳିଯାଇଥାନ୍ତେ।
କୋଉ ଛୁଆ ତମେ ଗୋଟେ ଝିଅକୁ ତିନି ଜଣ ଛୁଆ ପୁଅ
ହଁ ଆଉ କେହି ମାନେ ମୋ ପାଟି ଟା ସବୁବେଳେ ଗୁମା ହେଇକି ରହୁଛି। ମାନେ ମୁଁ ମାନେ ମୁଁ ଏଠି ଆଉ ରମାନ୍ତ ଭଲ ଲାଗିଲାନି ଫାଷ୍ଟ ଫାଷ୍ଟ ନଣନ୍ଦ ତାପରେ ଥିଲେ ଜଣେ ଆଉ ଜଣେ ବାହା ହେଇଥିଲେ ଜଣେ ଥିଲେ ତାପରେ ସିଏ ବି ତ ବାହା ହେବେ ନା ସିଏ ବି ଗୋଟେ ବର୍ଷ ପରେ ବାହା ହେଇ ପଇିଲେ ତାପରେ ଆଉ କିଏ ରହିଲା ଆଉ କେହି ନାହିଁ ହଁ ନଣନ୍ଦ ମାନଙ୍କ ତ କଥା ହେବେ ନାଇଁ ନଣନ୍ଦ ଜଣେ ନଣନ୍ଦ ତାଲଚେର୍ ବାହା ହେଇଛନ୍ତି ଆଉ ଜଣେ ଯାଜପୁର ଟାଉନ
ଆଉ ଆସନ୍ତି ନା
ହଁ ଆସନ୍ତି।
ମାନେ କଥାବାର୍ତ୍ତା ଭଲ ହୁଅନ୍ତି।
ହଁ ଭଲ ମନ୍ଦ କଥାବାର୍ତ୍ତା ହେଲେ ସମସ୍ତଙ୍କ ତ ଘର ଟାଇମ
ହଁ ପାଖରେ ରହିବା ଜଣେ ଅଲଗା କଥା
ହଁ କଥା ହବା ବି ଅଲଗା ତାପରେ ମୁଁ ମିଶିକି ଚଳି ଆସିଲି ଆମ ଘରୁ ଏକାପଣ ମୁଁ ଜାଣିନି ଆମେ ନା ଗାଁ ରେ ବଢିଛୁ ସାଇ ଭାଇ ରେ ଆମେ ତ ମିଶିକି ତ ମତେ ସମସ୍ତେ କହନ୍ତି କି ତ ଖୁସି ବାସେ ମୁଁ ସମସ୍ତଙ୍କ ସାଙ୍ଗରେ ମିଶେ ଯାଇ ଅଛି ନା ଯେନା ମୁଁ କିଛି ବାରେନି ଆଉ ଏଠି ଯେତେବେଳେ ହେଲା ପୁରା ଏକା ହେଇଗଲି ତା ହେଲେ ଅବାଗିଆ ଲାଗିଲା ତାପରେ ଏଠି ରହି ରହି ରହି ପୁରା ଗୁମସୁମ ହେଇଯାଇଛି ଅଭ୍ୟାସ ହେଇଗଲାଣି ନା ଏବେ ଯଦି ଟିକେ କେ ମାନେ ଯୋଉଠି ମଣିଷ ହେଇଯାଉଛନ୍ତି ହାଉ ଯାଉ ଏବେ ଚିଡା ଲାଗୁଛି। ମାନେ ଏଠି ରହିକି ଏଟେ ଏକାପଣ ହେଇଗଲା।
ଓହୋ। ଏବେ ନାଇଁ କଲେଜ ର ପିଲାମାନଙ୍କ ସହିତ କଥା ହଉଥିବ ତ।
ହଁ। ମୁଁ କଲେଜ ବି ଗଲେ ମୁଁ ସାଇଲେଣ୍ଟ କାହା ସାଙ୍ଗେ ଅଧିକ କଥା ସେ କହନ୍ତି ସବୁ କଥା ମିଶୁନ ଟିକେ କଥା ହଉନ। ହଁ ନାଁ ନାଇଁ କଥା ହେବା ପାଇଁ ଇଚ୍ଛା କିନ୍ତୁ ଗୋଟେ ଏକୁଟିଆ ରହି ରହି ଗୋଟେ ଆଦତ ହେଇଯାଇଛି। ସବୁବେଳେ ମୁହଁରୁ ଗୋଟେ ହସ ଲିଭିି ଗଲାଣି।
ହଁ ଏକା ରହିଲେ ହଁ।
ହଁ ସେମିତି ଗୋଟେ ହେଇଗଲା ନହେଲେ ଘରେ ଥିଲା ସବୁବେଳେ ମୋ ମାମା ସବୁବେଳେ ପାଟି କରିବ କି। ଆ ଝିଅ ପିଲା ଟା ହେଇକି ଏତ କଣ ନେଫୁଡୁଛୁ ଦାନ୍ତ ଫାନ୍ତ ଏମିତିଆ କଥା କହିବ।
ଆଉ ହସିବନି ଆଉ କଣ କରିବ ଭଲ ଯେତେ ହସିବ ଖୁସି ହବ ଭଲ।
ହଉ ମୋର ମାନେ ଗାଁ ରେ ମୁଁ ଗାଁ ଝିଅ ନା ଆଜି ବଡ ଘର ବାପା। ଘର ବହିବା ଘର ସମସ୍ତଙ୍କ ସହିତ ଯିଏ ଯୋଉଠି ଆସିଲା ଖୁସି ଭାସି ହେଇକି ବୁଲା ଚଲା ଆଉ ଏଠି ଆସିଲା ପରେ ତ ଏକୁଟିଆ ଘର ଭିତରେ ପଶି ପଶି ବୋର ହେଇଗଲି।
ତାପରେ ବୁଲିବା କୁ ଗଲେ ହଜବାଣ୍ଡଙ୍କ ସହିତ ଯୁଆଡେ ବି ବୁଲିବା ପାଇଁ ଯେ ବାହାର ତ ଘରକୁ ଆସିବ ଆଉ ବାହାରେ ଯାଇ କଣ କାହା ସାଙ୍ଗରେ ମିଶିବୁ କି।
ହଁ ହଁ ଝିଅ ଟେ ଯଦି ହବ ଭଲ ଝିଅ ହେଲେ
ହଁ ଝିଅ ହେଲେ ମା ଝିଅ ଟାଇମ ସ୍ପେଣ୍ଡ କରିଦବ ଭାରି ଖୁସି ଲାଗିବ। ଆଉ ପୁଅ ତ ହେଲେ ସିଏ ତ ତାର ବାହାରେ ବୁଲିବ ସିଏ କଣ କଥା ହବ ନା କଣ ଇଏ କରିବ ଯେତେ ଦୁଃଖ ଗୋଟେ ଝିଅ ହେଲେ ମାର ଗୋଟେ ଦୁଃଖ ଯିବ।
ହଁ ଝିଅ ତଥା ତ
ଆଉ ଭାରି ଏଠି ଭାରି ଏକୁଟିଆ ଆଉ। କେହି ନାହାନ୍ତି ଘର ଏକୁଟିଆ ଏକୁଟିଆ।
ଆ ନଣନ୍ଦ ମନେ ଆସିଲେ ବି ଦି ତିନି ଦିନ ଆହୁରି ଏକା ହେଇଯିବ।
ହୁଁ। ହ ମୋ ନଣନ୍ଦ ମାନେ ଯେତେବେଳେ ଆସନ୍ତି ବସା ବସି କରିକି ଯାଆନ୍ତି।
ହୁଁ ଭଲ ଲାଗୁଥିବ ଟିକେ।
ହଁ ମାନେ ଘର ପୁରା ଭରିଲା ଭରିଲା ଲାଗିବ ପୁରା ଗଲା ପରେ ପୁଣି ଏକା ଏକା ଖାଁ ଖାଁ ବେଶୀ କାନ୍ଦ ଲାଗିବ ମୁଁ କିହିବି କେହି ଆସିକି ଏଠି ଆଉ ରୁହନି ସବୁ ପଳାଅ।
ହୁଁ ହୁଁ ଆମର ମୋ ବାପଘର ମୋ ବାପ ଘର ଜଏଣ୍ଟ ଫ୍ୟାମିଲି ସବୁ ବେଳେ ଘହଳି ମାନେ ଆମ ଦାଦା ପୁଅର ଝିଅ ଦଶ ଜଣ ଆମେ ଆଉ ଏଇଠି ପୁରା ଏକା ପୁରା ଏକା ଏଠି ମୁଁ
ଏଠି ଜମା ମନ ଲାଗିବନି ସେଠି ଯଦି ଯିବ ଥରେ ଏଠିକି ଜମା ଆସିବା
ହଁ ହଁ ଆଉ ମୋ ଶାଶୁ କହିବେ ଚୁପ ହେଇକି ରହୁଚି ଗୋଟେ ରୁମ ରେ ରହୁଚି। ସିଏ ଆଗରୁ ନୂଆ ନୂଆ ବେଳେ ମୁଁ କୁହେ ମୋ କଥା କିଏ ବୁଝିବେ ମାନେ ସମସ୍ତେ ଗହଳି ନା ସେମାନେ ଶାଶୁ ଶ୍ୱଶୁର ବସିକି ମାନେ ସିରିଏଲ ଦେଖୁଥିବେ ମତ୍ ମତେ ତ ଓଡିଆ ଇଚ୍ଛା ନାହିଁ ସେତେ ଆଉ ମୁଁ ରୁମରେ ଥିବି। ଗୋଟା ହଁ ବୋହୁତ ଅବାଗ୍ୟା ଲାଗେ। ଏଠି ଆମର ଭଡା ରହୁଛନ୍ତି ସେମାନେ ନୁହଁ ସବୁ ତାଙ୍କ ତାଙ୍କ କାମକୁ ପଳଉଛନ୍ତି।
ହଁ ହଁ। ଏଇ ଆଜିକାଲି କି ମାନେ କିଏ କାହା ସାଙ୍ଗରୁ କେତେ ହସ ଖୁସି ଏବେ କିଏ କାହା ସାଙ୍ଗରେ ମତଲବ ରଖୁନାହାନ୍ତି କିଏ କଥା ହଉନାହାନ୍ତି।
ଆମ ଆମ ସେତେବେଳେ ରଜ ହେଲା ମାନେ ଆ ଘରୁକୁ। ତା ଘରକୁ ସଜ ହେଇକି ଖାଲି ଯିବୁ ଖାଇବୁ ଆଗରେ ତା ଏବେ ଏଇଠି କିଛି ନାହିଁ।
ଏହା ସମସ୍ତି ଘରେ ଖାଇବୁ ଏଇ ଘର ତାକୁଡାକି ତାକୁଡାକି କେତେ ଝିଅ ସାଙ୍ଗ
ସଜ ହେଇକିି ହଁ।
ନା ମାନେ ସବୁଠିକି ଯାଏ ଏବେ କିଛି ନାହିଁ ରଜ ବି ପଳଉଛି କଣ ଜଣା ପଡ଼ୁନି।
କିଛି ବା ରଜ ଜଣା ହିଁ ପଡ଼ୁନି କେହି ବାହାରୁ ନାହାନ୍ତି ଘରକୁ ଟିକେ ବାହାରୁ ଗଲେ ଫଟୋ ଫ ଉଠେଇ ଦେଇକି ଘରୁ ପଳେଇ ଆସୁଚନ୍ତି ହଁ ହଁ। ମୋ ବେଳକୁ ତିନି ଦିନ କେତେ ଭଲସେ ସେଲିବ୍ରେଟ୍ ହୁଏ।
ହଁ ମେ ତିନି ଦିନ ମାନେ ରଜ ମାନେ କିଛି ନାହିଁ ରଜ ମାନେ ର ଜଭଳିଆ ହବ ମନ ଇଚ୍ଛା ଘରେ କେହି ଟୋକିବେନି କିଛି କହିବେନି।
ବାହାରେ ବୁଲିବ ଖାଲି ଯହାଘର ତାହାଘର ତା ଘର ବୁଲିବ।
ସେହି ଦୋଳି ପଡ଼ିଚି ଥିବ ଏ ଦୋଳି ସେ ଦୋଳି ଖେଳି ଖେଳିକା ମାନେ ଦିନଯିବ ଏବେତ ଆଉ ଦୋଳିବି ଖେଳୁନାହାନ୍ତି ଛୁଆ।
ହଁ ବା ଦୋଳି ବି ଖେଳୁନାହାନ୍ତି ହଁ କାହା ଗଲେ
ନା କାଦୋଳି ନାଇଁ ବାସ୍ ଫୋନ ଖଣ୍ଡେ ଖଣ୍ଡେ ଧରିଚନ୍ତି ଏଠି ସେଠି ବୁଲିକି ଫଟୋ ଉଠେଇଦିଅ ଷ୍ଟାଟସ୍ ପକେଇଦିଅ ରଜ ସଇଲା।
ଆଉ ସେଦିନ ଆସିବନି କିନ୍ତୁ କ କୋରୋନା ହେଲା ବେଳେ ସବୁ ଲୋକ ଗାଁକୁ ପଳେଇଥିଲେ।
ହଁ ଗାଁ ସେତେବେଳେ ସୁରକ୍ଷିତ ଲାଗିଲା ସମସ ସବୁ ପଳେଇଚନ୍ତି ବାହାରେ କରୋନା ବେଳେ ସବୁ ଗାଁ ସାରା ହଁ ପୁଣି ସବୁ ବେ
ପଳିଆଇଲେ ହୁଁ ହୁଁ ପୋକା ଇଏ ହଁ। ହୁଁ ଆମର ଗାଁରେ ଆମ ଗାଁ ହଁ ହଁ। କିନ୍ତୁ ଆମ ଗାଁରେ ସମସ୍ତେ ଅଲଗା ଅଲଗା ସମସ୍ତେ ଚାକିରିଆ ବାକିରି ଆ ଭଲ ଥିଲେ ମାନେ କିନ୍ତୁ ମୋ ମାମୁଁ ଘର ନୁହ ଆମ ଘର ତ ଗହଳି ଆମେ ଆଉ କୁଆଡ଼େ ଯିବୁ। ଆମ ଘରେ ଯେତିକି ଲୋକ ବାଇଶି ତେଇଶି ଜଣ ଆସିକି ପୁରା
କେତେ ଖୁସି ଲାଗିବ ଏତେ ଲୋକ ଟାଇମ୍ କେମିତି ପଳେଇବ ସେତେବେଳେ ଟିକେ ସେଠୀ ଟାଇମ୍ ଖୋଜୁଥିବୁ ହଁ ଟିକେ ରହିବି ବସିବି ବୋଲି ହେବି
ହଁ ହଁ ହଁ ଆଉ ଆମ ଗାଁ ଲୋକ ଭଲ ନୁହଁନ୍ତି ଜମା କେହି କାହାକୁ ସେତେ ପଚାର ନାଇଁ ଏବେ ତ ସମସ୍ତେ ମାନେ ଗୋଟେ ଗୋଟେ ଗୋଟେ ଗୋଟେ ଘର ବି କିବି ବିକି ବିକି ସବୁ ବାହାର ଗାଁ ଲୋ କ ଆସିକି ଘର କିଣୁଛନ୍ତି ନିଜ ଗାଁ ଲୋକ ଆଉ କେହି ନାହାନ୍ତି ଇଆଡେ ସିଆଡେ ସବୁ ପଳେଇଲେଣି।
ଉହୁଁ ସେମତି ହେଲେ ଗାଁ ସେଇଆ ହଉଚି ଗାଁ ବି ଧୀରେ ଧୀରେ ସହରରେ ପରିବର୍ତ୍ତନ
ହେଲାଣି ହଁ ହେଲଣି ତ। କିଏ କାହାକୁ କ ଆଗରୁ ଆଗରୁ ଆମର ବଡ଼ ମା ଗାଁରେ ରୁହନ୍ତି। ଆମେ ଯିବୁ ମାନେ କାମ ସରିଲା ମାନେ ଯାଇକି ରାତିରେ ବସି ପଡ଼ିବୁ ସନ୍ଧ୍ୟା ହେଲା ମାନେ ବାହାରେ ବସି ପଡ଼ିବୁ କିରେ ବାରି ପଡେ ଯାଇକି ବ ଥାଉ ବାରି ପଟେ
ଖୁସି ଲାଗେ ଆମେ ଏମତି ଏମିତି ଖରାଦିନ ପ୍ରାୟ କି ଶୀତ ଦିନ ଏମିତି ସବୁ ଖଳା ହୁଏ ଧାନ ପାଇଁ ଧ ଜହ୍ନର ଫର୍ଚା ଲାଇଟ୍ ପଡ଼ିଥିବ। ପୁରା ପରିବାର ଲୋକ ସାଥିରେ ବସିବୁ।
ଲାଇଟ୍ ଆଉ ରାତିରେ ଲାଇଟ୍ ପଳେଇଲେ ତ ମଜା ଯାଇ ବାହାରେ
ହଁ ବାହାରେ ଖେଳ ଅ ମାନେ ସେଇ ଯୋଉ ଭୂଇଁ ବରଣ୍ଡାରେ ଶୋ ହେତେଳେତ କାହାର ଏତେ ଛାତ ଘର ନଥାଏ ହେଟି ବିଛାସୋ ରା ରାତି ରାତି କଥାବାର୍ତ୍ତା ହେଇକି ବିତିଯାଏ ଗୋଟେ ଜାଗାରେ ଖାଇବା ଶୋଇବା ବୋ
ପୂନେଇରେ ବି କେତେ ମଜା ହୁଏନି।
ହୁଁ ଖୁଦୁରୁକୁଣୀ ଓଷା ବାରଟା ହେଲା ମାନେ ମାସେ ଆଗରୁ ଚର୍ଚ୍ଚା। ଏବେ ଓଷାପରେ ଜଣା ପଡ଼ୁନି ଫଡନ୍ ଓଷା ହେଇକି ପଳଉଚି।
ଦଶହରା ବେଳେ ଯୋଉ କଣ କୁମାର ପୂର୍ଣ୍ଣିମା ବେଳେ।
ହଁ ସେଇ ଦିଟା ତ ଝିଅଙ୍କର ବେଶୀ ମଜା ଆଉ। ଉମ୍ ଖୁଦୁରୁକୁଣୀ ଟା ମାନେ ହଁ କେମିତି କଣ କରିବୁ ପୂଜା ମାନେ ମାସେ ଆଗରୁ ଚାଲ୍ ଥିବ ମାନେ ଝିଅ ଏ ଘର ସେ ଘର ଦୋଉଟି ଏଇ ଝିଅ ମାନେ ଗ୍ରୁପ ହେଇକି କିଛି ନାହିଁ।
ଏଇ ବିସର୍ଜନ ଟା ଭଲ ସେ କରୁଚନ୍ତି ଆଉ କିଛି ନାଇଁ।
ଏଇ ପ୍ରସେସନ କରିକି ଭୋଜି ଭୁଜା କରିକି ଯାହା କରୁ ଚନ୍ତି ନହଲେ ଖୁସି ଆଉ ନାହିଁ।
ଫୁଲ ଏବେ ତ କିଣିକି ଆଣୁଚନ୍ତି ଏରା ଆଗରୁ ସମସ୍ତେ ମିଶିକି ତୋଳିକି ଯୋଉ ଆଣୁଥୁଲୁ ମଜା ହୋଟା ନା ଆଉ।
ହଁ ଏବେ ତ ଜଣେ କହୁଚି ହଁ ମୁଁ ଦେଇଦେବି। ବୋଧେ ଆଜ୍-ଆଜିକାଲି ସମସ୍ତେ ଗର୍ବ ଦେ-ଦେଖଉଚନ୍ତି କି ମୁଁ ଦେଇଦେଲି। ସେଇଟା ସଇଲା ଆଉ ଗର୍ବ ଖାଲି ଭୋଜି କରିବା ପୂଜା ଯାହା ହଉଚି ହଉ ଭୋଜି
ସା ଆଦାୟ କରୁନଥିଲେ କିନ୍ତୁ ଭଲ ପାଇବା ମାନେ ଏକାଠି ହେଇକି ସବୁ କାମ
ହୁଁ ଯିଏ ଯାହା ମନ ଯେତିକି ହେଲା ଦେଲା ସେଇତିରେ ଭୋଗ ରାଗ କରିକି କେତେ ଖୁସିରେ ଯାଉଥୁଲା ଆ-ଏବେ ଖାଲି ମାନେ ଖାଲି ସ୍ମୃ ଗୁଡା ଯାହା ମନେ ପକେଇବା ଆଉ ସେ ଦିନ କେବେ ଫେରିବନି। ମାନେ ଆମେ ଆମ ମୋ ଜେଜେ ହେରିକା ଛଅ ଭାଇ ଥିଲେ ଆମର ଜଏଣ୍ଟ ଫ୍ୟାମିଲି। ଛଅ ଭାଇ ଆଉ ମୁଁ ବା ମାନେ ଛଅ ଭାଇଙ୍କର ଆସିକି ମେଞ୍ଚେ ଛୁଆ ହେଲୁଣୁ। ତେଣ ଭାଇ ଭଉଣୀ ସମସ୍ତେ ଏକାଠି ହେଇକି ଖୁସିରେ କେମିତି ଦିନ ପଳଉଥୁଲା ମାନେ ଘର ଖାଲି ଉଠୁ ପଡୁଥୁଲା।
ହଁ ହଉ ମୁଁ କଲ୍ କରୁଚି କଲ୍ କରୁଚି ଉଠା ହାଁ।